ହ୍ୟାଲୋ ଆପଣଙ୍କୁ ମୋ କଥା ପୁରା ଭଲରେ ଶୁଭୁଛି?
ଆଜ୍ଞା ଆପଣଙ୍କ କଥା ମତେ ଭଲ ଶୁଭୁଛି। ଆଉ ଆପଣ କଣ କରୁଥିଲେ ଆଜି?
ମୁଁ ଏବେ ସକାଳୁ ଉଠିଲି। ଉଠିକି ଦେଖିଲା ବେଳକୁ ଆମ ଘରେ ସବୁ ସମସ୍ତେ ଉଠିକି କାମ କରୁଛନ୍ତି। ମୁଁ ଦେଖିକି ପୁରା ଆଶ୍ଚର୍ଯ୍ୟ ହେଇଗଲି। ଆଜି ରବିବାରଟାରେ ସମସ୍ତେ ଉଠିକି କେମିତି କେଜାଣି କାମ କରୁଛନ୍ତି? ଇଏ କଣ ଜାଣିଛନ୍ତି ମୋ ଭଉଣୀ ସେ ବାର ଘଣ୍ଟିକା ଶୋଇବା ଶୁଏ ମାନେ ସେ ଯଦି ସକାଳ ମାନେ ସନ୍ଧ୍ୟା ସାତଟା ବେଳକୁ ଶୋଇବ ସକାଳ ସାତଟା ବେଳକୁ ଉଠିବ ଆଉ ସାତ ଆଉ ମାନେ ତାପରେ ଯଦି ଆଠଟା ବେଳକୁ ସୋଇବ ସ ସକାଳ ଆଠଟା ବେଳକୁ ଉଠିବ ଆଉ ଯଦି ନଅଟା ବେଳକୁ ଶୋଇବ ସକାଳ ନଅଟା ବେଳକୁ ଉଠିବ। ଆଉ ଆପଣ ଯୋଉ ଘରେ ବସଛନ୍ତି ସେ କବାଟ ଟା ଦେଇ ଦିଅନ୍ତୁ କାରଣ ସେ ଯୋଉ ଗୀତର ଆବାଜ ଆସୁଛି।
ଆଜ୍ଞା ଆଜ୍ଞା ରହିଥାନ୍ତୁ ହଁ କୁହନ୍ତୁ ଆପଣ କୁହନ୍ତୁ ଭଉଣୀ ଆପଣ କହୁଥିଲେ ବଡ଼ ସା ସାନ ଭଉଣୀ।
ହଁ ଆଉ ଯୋଦି ସେ ସ ରାତି ନଅଟା ବେଳକୁ ସୋଇବ ସକାଳୁ ନଅଟା ବେଳକୁ ଉଠିବ। ଆଉ ଯଦି ସିଏ ରାତି ଦଶଟା ବେଳକୁ ଶୋଇିବ ସକାଳ ଦଶଟା ବେଳକୁ ଉଠିବ। ଆଉ ଯଦି ସେ ରାତି ଏଗାରଟା ବେଳକୁ ସୋଇବ ସକାଳ ଏଗାରଟା ବେଳକୁ ଉଠିବ ଆଉ ଯଦି ସେ ରାତି ବାରଟା ବେଳେକୁ ସୋଇବ ସ ସକାଳ ବାରଟା ବେଳକୁ ଶୋଇବ, ମୋ ଭଉଣୀ ଏମିତି କରେ ତ ମୁଁ କହିବା କଥା କି ଏମିତି ଯଦି ଗୋଟେ ମଣିଷ ବାର ଘଣ୍ଟା ଶୋଇବ ଆଉ ବାର ଘଣ୍ଟା ଚେଇଁକି ସବୁ କାମ କରିବ। କଣ ଫାଇଦା ଲୋକଙ୍କୁ ବହିରେ ଆମେ ଛୋଟ ବେଳୁ ପଢି ଆସିଚେ ଆଉ ଡାକ୍ତରମାନେ ବି କହନ୍ତି ସବୁବେଳେ ସାତ ଘଣ୍ଟାରୁ ଆଠ ଘଣ୍ଟା ଯାଏଁ ଶୋଇବା ଦକାର୍। ଆଉ ଇଏ ସବୁବେଳେ ଏକ୍ସଟ୍ରା ପାଞ୍ଚ ଘଣ୍ଟା ବି ଶୋଇ ପଡୁଚି। ହେଲେ ଏଇଟା ଗୋଟେ ଭଲ ଅଭ୍ୟାସ ନୁହଁ ନା ସେଥିପାଇଁ ତାକୁ ଆଜିଠୁ ଆପଣ ଟିକେ ବୁଝାନ୍ତୁ। କି ଏତେ ଘଣ୍ଟା ଶୋଇବନି ବରଂ କାମ କରିବ ଆଉ ଆପଣ ତାଠୁ ହୋଉଚି ଟିକେ କାମ ଶିଖି ଯାଆନ୍ତୁ ଆପଣ କାମ ଶିଖିବାକୁ ରାଜି ଅଛନ୍ତି?
ହଁ ହଁ ମୁଁ ତ କାମ ଶିଖିବାକୁ ରାଜି ଅଛନ୍ତି ବାକି ସିଏ ତ ଖାଲି ଶୋଉଛି ଆଉ କଣ କରିବା ମୁଁ ଯେବେ ଆସି ଦେଖିଲା ବେଳୁକୁ ସକାଳୁ ସକାଳୁ ଶୋଇପଛି ମୁଁ ତ କାଲି ହିଁ ଯାଇଥିଲି ସକାଳ ଆଠଟା ବେଳେ ଆପଣଙ୍କ ଘରୁକୁ। ଗଲା ବେଳୁକୁ ସେ ଶୋଇଚି ତ ମୁଁ ଆସି ତାଉପରେ ପାଣି ଢାଳି ଦେଇ ଦେଇେଥିଲି ଆଉ ସେ ଉଠିଥିଲାଉ ମତେ ବୋହୁ ତୁ ମାରିଥିଲା ତ ସେଥିପାଇଁ ମୁଁ ପଳେଇ ଯାଇଥିଲି। କିନ୍ତୁ ସେ କାମ ଠିକ୍ ଠାକ୍ କରେ କିନ୍ତୁ ଟିକେ ରାଗିଯାଏ ମୁଁ କଁ ଶୁଣିଚି ଆପଣ ଭୋଉଣୀ ଯଦି ଭଲ ଫ ଟ ନଉଠାଏ ସେ ଆପଣଙ୍କୁ ବୋହୁତ୍ ଗାଳି କରେ ରାଗିଯାଏ ବୋଲି ମୁହକୁ ଶୁଖେଇକି ବସିଥାଏ।
ଆଉ ଯେତେବେଳେ ସିଏ ରାଗି ପଲ ଫଟ ନଉଠିଲେ ଏମିତି ସବୁ ରିଆକ୍ସନ୍ ଦେଖାଏ ଯେମିତି କାନ୍ଦିଲା ଭୋଳିଆ ରାଗିଲା ଭୋଳିଆ ମୁହଁକୁ ଶୁଖେଇଲା ଭୋଳିଆ ମୁଁ ତାକୁ ସେମିତି ହିଁ ସେଠି ଛାଡି ଦେଇକି ପଳେଇ ଆସେ କାହିଁକି ନା ମୁଁ ଜାଣିଚି। ଏ ଏତେ ଭଲ ଫଟୋ ଓନ୍ଲି ଯାହାର ଭଲ ମୁହଁ ଥାଏ ତାର ହିଁ ଉଠି ପାରିବ ଆଉ ତାର ଏତେ ବି ଭଲ ମୁହଁ ନୁହଁ କି ସେ ଉଠିଯିବ ଫଟୋ ଆଉ ସେ ମନୁକୁ ମନକୁ ମନ ନିଜକୁ ବୋହୁତ ହିରୋଇନି ଭାବୁଚି। ଯୋଉଟା କି ସେ ଜମା ବି ନୁହଁ ଆଉ ମନକୁ ମନ ଚୁଟିଦାର ନାହିଁ ହେଲେ ସେ ଭାବୁଚି ତାର ଏତେ ଚୁଟି ଅଛି ହେଲେ ଏମିତି ନୁହଁ ଆଉ ଜାଣିଛନ୍ତି ଆପଣଙ୍କ ଭୋଉଣିଙ୍କଠୁ ଟି କେ ସେଇ ଯୋଉ ଓଡିଆର ଲେଖା ଟା ଟିକେ ଶିଖିଯିବେ ଓଡିଆର ଲେଖାଟା ଶିଖିଲେ ଆପଣ ବି ହୋଉଚି ପ୍ରତି ମିନିଟ୍ କୁ ଏକ ଟଙ୍କା ଲେଖା ଇନିକମ୍ କରିପାରିବେ। ଆପଣ ସେମିତି କରନ୍ତୁ ଆପଣଙ୍କର ବୋହୁତ ଲାଭ ହବ, ଆଉ ଆପଣଙ୍କର ଆଡ଼ମିସନ୍ କଥା କଣ ହେଲା?
ହଁ ମୁଁ ତ କହିବାକୁ ଗଲେ ମୁଁ ପରୀକ୍ଷା ଦେଇଥିଲି ଥରେ ମୋ ତ ସେଇଥର ହେଲାନି। ତାପରେ ଦେଖିଆ ଆଗକୁ ତ ପରୀକ୍ଷା ଅଛି ଦେଖାଯାଉ କଣ ହୋଉଛି ନହେଲେ ମୁଁ ଭାବୁଛି ଆର ବର୍ଷକୁ କରିିବ ବୋଲି ଭାବିନାହିଁ କିଛି ଦେଖାଯିବ କଣ ହେଉଛି ଆଉ ଏବେ ତ ଯେଉଁ ଭଳିଆ ଚାଲିଚି। କଣ କରିବି ତ କିଛି ବୁଝିପାରୁନି ମୋ ତ ଗୋଟେ ସାଙ୍ଗ ଗୋଟେ ଆଇଟିଆର୍ ନାମକ କଲେଜ ମେକାନିକାଲରେ କରୁଛି ସିଏ ମତେ କହିଲା ମେକାନିକାଲ୍ କରିବା ପାଇଁ। ସେ ଭାବୁଛି କି ସେ ଭବିଷ୍ୟତ ବୋହୁତୁ ଉଜ୍ଜ୍ୱଳ ତାର ହେଲା କିନ୍ତୁ ସେ ଜାଣିନାହିଁ କି ମେକାନିକାଲ ବି ପିଲା ଚି କମି କମି ଗଲେଣି ଆଉ ଏବେ ତ ଆଗକୁ ଯାହା ଚାଲିଚି ତ ଏବେ ବୋହୁତ୍ ସାରା ଅସୁବିଧା ହେଲା ବୋଲି ମଝିରେ ଯୋଉ ଲକ୍ଡାଉନ୍ ହେଇଯାଇଥିଲା ସେଥିପାଇଁ ଲୋକମାନେ ସବୁ ଘରୁ କାମ କରିୁଥିଲେ ବୋହୁତ୍ ସାରା ଚାକିରି ପଳେଇଥିଲା। କିରେ ଯୋଦି ଆଗକୁ ସେଇ ଭଳିଆ କିଛି ହେଲା କାହିଁକି ନା ଆମ ତ ଚାରି ବର୍ଷ ପରେ ଚାକିରି ମିଳିବ ନା। ଆଉ ଚାରି ବର୍ଷରେ ତ କେତେ କଣ ହୋଇଯିବ ଯଦି କିଛି ଅସୁବିଧା ହେଲା ଯଦି ମେକାନିକାଲ୍ ବିକାରାଉଁ ଚାଲି ଚାକିରି ନ ମିଳିଲା ତାହେଲେ ତ ଅସୁବିଧା ହବ ସେଥିପାଇଁ ମୁଁ ଜାଣିପାରୁିନି କଣ କରିବି କିନ୍ତୁ ମୋ ତ ମେକାନିକାଲ୍ ରେ ଜମା ବି ଇଚ୍ଛା ନାହିଁ ଦେଖାଯାଉ କଣ ହେଉଛି।
ନାଇଁ ନାଇଁ ଆଜିକାଲି ଇଞ୍ଜିନିୟରିଂ ରେ ହୋଉଛି ମାନେ ଯନ୍ତ୍ରୀ ମାନେ ସବୁ ବୋହୁତ ହୋଉଛି ସେ ଯୋଉ କମ୍ପୁଟରରେ ଯୋଉ ଆଜିକାଲି କରୁଛନ୍ତି ପା। ସେଇଥିରେ ବେଶୀ ପାଠ ପଢୁଛନ୍ତି ମୁଁ ତ ସେଇଟା କଣ ଜାଣିନାହିଁ ଆପଣ ଟିକେ କହିଲେ ସେ କମ୍ପ୍ୟୁଟର୍ ରେ। କଣ କରୁଚନ୍ତି?
ଆଜ୍ଞା ସେଇଥିରୁ ଯେମିତିକି ସେ କମ୍ପ୍ୟୁଟର୍ ରେ ସେମାନେ ବିଭିନ୍ନ ପ୍ରକାର ଡାଟାବେସ୍ କୁ ସମ୍ଭାଳିକି ରଖୁଛନ୍ତି ଯେମିତିକି ଆପଣ ସବୁ ବ୍ୟାଙ୍କେ ସବୁ ଯୋଉ ଖାତା ଜମା କରିଛନ୍ତି ପଇସା ଜମା କ କିନ୍ତୁ ଯାହା ବିି ହୋଉଛି କି ଆପଣ ଯୋଉ ଅନଲାଇନ୍ ରେ ଅର୍ଡର କରୁଛନ୍ତି ସେସବୁ ତାଙ୍କର ହିଁ ଯେଉଁ ବନେଇଥାନ୍ତି ସିଷ୍ ଟମ୍ ରେ ସବୁ ଲୋଡ୍ ହେଇକି ଥାଏ କାହିଁକି ଆପଣ ଭାବନ୍ତି ନା ଆପଣ ଏ ଅ ଅନଲାଇନ ଯୋଉ ପେମେଣ୍ଟ କରି ଦୋଉଛନ୍ତି ଗୋ କେତେ ଜଣଙ୍କ ଆକାଉଣ୍ଟକୁ ଆଉ ଜଣଙ୍କ ଆକାଉଣ୍ଟ୍ କୁ ପଳଉଛି ଫୋନ୍ ନା ସିଧା କୋଉ ଲୋକ ଆଣି ଦୋଉଛି କିନ୍ତୁ ପଠଉଛି ସିଏ ଯେ ଫୋନରେ ନେଟୱାର୍କ ଜରିଆରେ ପଳଉଛି। ତାକୁ ଆମେ ଆଇ ଓ ଟି ବି କହନ୍ତି ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍ ବି ମଧ୍ୟ ତାକୁ କୁହାଯାଏ। ସେଇ ଜରିଆରେ ବିଭିନ୍ନ ପ୍ରକାର ଆମେ କଲ୍ ଯୋଉ କରୁଛନ୍ତି ତାହାରି ଜରିଆରେ ଆମେ କରୁଥାଉ। ଆଉ ଏବେ ଯୋଉ ଅଇଲା ଏ ଆଇ ଆମେ ସବୁ ଯୋଉ ବିଭିନ୍ନ ପ୍ରକାର ଆପ୍ ଇଉଜ୍ କରୁଛୁ ଅଟୋ ସବୁ ଅସିସ୍ଟାଣ୍ଡ୍ ମାନେ କାମ କରୁଛନ୍ତି ତାକୁ ଆମେ ଏଆଇ କହିଥାଉ ଯାହା ଦ୍ୱାରା କି ଆମ କାହା ମ ବୋହୁତ ସହଜରେ ହୋଇଯାଇଥାଏ କାହିଁକିନା ତାଙ୍କ କ ଧ୍ୟରେ ବିଭିନ୍ନ ପ୍ରକାର ଡାଟା ଦେଶ ସାରାର ଫିଟ୍ ହେଇଥାଏ ତ ଆମ କୌଣସି ଅସୁବିଧା ହୋଇ ନ ତ ସେ ଜି ସେଇ ଯୋଗୁଁ।
ଆଚ୍ଛା ଆଚ୍ଛା ତାହେଲେ ଆଗକୁ ତ ଏଇ ଏ ଆଇ ଟା ବୋହୁତ ଆଗକୁ ବଢ଼ିବ ତାହେଲେ ଭଲ କଥା ତ ହେଲେ ହୋଉଛି ବ ଯଉ ସେ ଆଇ ମେକାନିକାଲରେ ଆଡମିସନ କଲା। ତାର ଟିକେ ବୋଧେ କମ ପଇସା ନେଇଥିବେ କାହିଁକି ନା ମେକାନିକାଲ ଆଉ ଯେହେତୁ କି ଏତେ ପ ଢୁନାହାନ୍ତି ତାହେଲେ ସେଥିପାଇଁ ସେଥିରେ କମ ପଇସା ନେଇଥିବେ ହଁ ନା?
ହଁ ମେକାନିକାଲ ଯାହାହେଲେ ବି ଟିକେ ‌କ ଟିକେ ନୁହଁ ବୋହୁତ ହିଁ କମ୍ ପଇସା ନେଇଥାନ୍ତି। ନା ମେକାନିକାଲ ଆଜିକାଲି ଉଁ ସମସ୍ତିଙ୍କ ମେକାନିକାଲ ଆଗରୁ ଥିଲା କି ମେକାନିକାଲ ବୋହୁତ ଡିମାଣ୍ଡ ରେ ଥିଲା ଏତେ କମ୍ପ୍ୟୁଟର ଲୋକ କରିୁନଥିଲେ ତ ସେତେବେଳେ ସବୁ ମେକାନିକାଲ ଥିଲା ଯେହେତୁ ଏବେ କମ୍ପୁଟର ଆସିଯାଇଛି ତ ମେକାନିକାଲ ବୋହୁତ କମିଯାଇଛି ଆପଣ ବି ଭାବନ୍ତୁ ନା ଆଗରୁ ଗୋଟେ କାମ କରିବା ପାଇଁ କେତେ ଲୋକ କେତେ କାମ କରୁଥିଲେ ଆଜି ସେଇ ଗୋ ଟେ କାମକୁ ଲୋକମାନେ ଅନଲାଇନ୍ ଟ୍ରାଞାକ୍ସନ୍ ଯେମିତି ହେଇଗଲା ଗୋଟେ ଥରକେ ପଇସା ପଳଉଛି। ଆଗରୁ ଲୋକ ଯାଇକ ଯିବାସିବା କରୁଥିଲେ ବୋହୁତ ସାରା ଏ ଟି ଏମ୍ ପିଲା ବ୍ୟବହାର କରୁଥିଲେ। ଏବେ କହିବାକୁ ଗଲେ ଆପଣ ଦେଖିଛନ୍ତି ଏ ଟି ଏମ୍ ବ୍ୟ ବହାର ବୋହୁତ୍ କମ୍ ହେଇଯାଇଛି। ଆଉ ବ୍ୟାଙ୍କକୁ ବି ଲୋକ ଯାଉନାହାନ୍ତି। ଦେଖିବେ ବ୍ୟାଙ୍କକୁ ଲୋକ ଯାଇ ସବୁ ଖାତା ଜମା କରୁଥିଲେ ଏବେ ସବୁ ଅନଲାଇନ ରେ ଲୋକମାନେେ ଫର୍ମ ଫିଲ୍ ଅପ କରି ଖାତା ଜମା କରି ଦଉଛନ୍ତି ଆଉ ଘର ପାଖକୁ ପଳେଇ ଆସୁଛି ସବୁ ଜିନିଷ ପ ସ ମଧ୍ୟ ପଳେଇ ଆସୁଛି। ଆଗରୁ ଲୋକମାନେ ସବୁ କିଣା କିିଣି କରିବା ପାଇଁ ବାହାରକୁ ଯାଉଥିଲେ ଏବେ ତ ଅନଲାଇନ୍ ଅର୍ଡର କରି ଦୋଉଛନ୍ତି ତ ମେକାନିକାଲ କହିବାକୁ ଗଲେ ଆଉ ଏ ତେ ନାହିଁ ଆଉ ଯୋଉ ସବୁ ଉଁ ବନା ହୋଉଛି। ତ ଆଗକୁ ରୋବର୍ଟସ୍ ମାନେ ଆସିଲେ ଉମ୍ ସେଗୁଡ଼ାକ ବି ସବୁ ଇ ହେଇଯିବ ନା ଚେଞ୍ଜ୍ ଚାଞ୍ଜ୍ ହେଇଯିବ ନା। କାହିଁକିନା ଚାରି ବର୍ଷରେ ତ କେତେ କଣ ହୋଇଯାଉଛି ନୁହଁ କି ଏଇ ଗତ ଚାରି ବର୍ଷରେ ତ ବୋହୁତ କିଛି ହେଇଯାଇଥିଲା।
ହଁ ଦେଖୁନାହାନ୍ତି କରୋନାରୁ ଆସିକି ଚାରି ବର୍ଷ ଛଅ ବର୍ଷ ହେଇଗଲାଣି ଆମକୁ କଣ ଜଣା ପଡୁଛି। ଲାଗୁଛି କରୋନା ଏବେ ହିଁ ଯାଇଛି ଏତେ ସବୁ ଡେଭଲପ୍ ହେଇଗଲାଣି ଆଜିକାଲିର ଯୁଗ ପୁରା ଆମେରିକା ଭଳିଆ ଭାରତ ହେଇଗଲାଣି ଭାରତ ଆମେରିକା ଠାରୁ କମ୍ପିଟ୍ କରିବାକୁ ପୁରା ରାଜି ଅଛି। ଆଉ ମୁଁ କଣ କହୁଥିଲି କି ଆଉ ଆଉ ମୁଁ କଣ କଃ ଆଉ ମୁଁ କଣ କହୁ ଆଉ ମୁଁ କଣ କହୁଥିଲି କି କାଲି ଯୋଉ ଛୁଆ ଟା ପାଇଁ ଆମର ସବୁ ଯୁଦ୍ଧ ହେଇଥିଲା ଆଜି ସେ ଛୁଆ ଟା ଆସିଯାଇଛି। ଆପଣ ଏବେ ତା ସହିତ କଥା ହେବେ। ଜମା ଆପଣ ସେ ସୁଯୋଗକୁ ଛାଡିବେନି। ତା ସହିତ କାରଣ ତାକୁ ସିଏ ଆଜି କଣ ଗୋଠି ବାଲ୍ ବିକାଶ ଯାଇନି କି ବାଲ୍ ବିକାଶ ଯାଇକି ଏବେ ସକାଳ ଦଶଟା ବେଳେ ଆସିଛି। ତ ବତେ ଲାଗୁଛି ସିଏ ଏବେ ଗୋଟେ ନା ୟେଲୋ କଲର ମାନେ ହଳଦିଆ କଲର ଆଉ ଧଳା କଲର ର ଡ୍ରେସ ପିନ୍ଧିଛି। ଆଉ ହୋଉଛି ହଉଛି କଳା ରଙ୍ଗର ପ୍ୟାଣ୍ଟ ପିନ୍ଧିକି ଏଠି ଆସିଛି ଆପଣ ତାଙ୍କୁ ଦେଖି ସାରିଲେଣି କି ନାଇଁ?
ନାଇଁ ମୁଁ ତ କାଲି ତାକୁ ଦେ ଦେଖିନି ଏବେ ଯାଏ ତ ତାକୁ ଦେଖିନି ବୋଧେ ସେ ଆପଣଙ୍କ ପାଖରେ ବସିଥିବ। ହଁ ଏବେ ମୁଁ ତାକୁ ଦେଖିପାରୁଛି ସେ ଦାନ୍ତ ଦେଖେଇକି ହସୁଛି କି ମୁଁ ଜାଣିଲି କି କାଲି ମୋ ନାଁ ରେ ସେ ଯାହା ସବୁ ଘରେ କହିଛି ମୁଁ ବୁଝିପାରୁଛି ଯେ ମୋ ନାଁରେ ସବୁ ମିଛ କୁହାଯାଇଛି କାଲି ମୁଁ ଆଉ କଣ ହି କହିବି ତାକୁ। ଯାହା ହୋଉ ସେ ତ ଅଲଗା କଥା କି ମୁଁ କାଲି ତାକୁ ଗାଡ଼ି ବୁଲେଇକି ନେଇ ଛାଡ଼ି ଦେଇଥିଲି ଘରେ।
ହଁ ଆପଣ ତା କଥା ମାନିକି ବିନ୍ଦୁସାଗର ଗଲେନି ଆଜି ତା ମାମା କୁ ଆଉ ତା ବାପା କୁ ମୁଁ ଚିଲେଇ ଚିଲେଇ କହିବି ଆପଣଙ୍କ ଝିଅର ବେଶୀ ବୁଲିବାକୁ୍ ଇଛାଥିଲା। ସେ କହୁଥିଲା ସେମାନଙ୍କୁ କି ବିନ୍ଦୁସାଗର ଚାଲ ବିନ୍ଦୁସାଗର ଚାଲ ବିନ୍ଦୁସାଗର ଚାଲ ଆଉ ସେମାନେ ତାକୁ ନେଲେନି। ଭଲ କଲେ ସେମାନେ ତାକୁ ନେଲେନି ଏତେ ଛୋଟ ଛୁଆ ଟା ବିଦୁସାଗର ତାକୁ ଆପଣ ନିଜେ ଟିକେ ବିନ୍ଦୁସାଗର ଆଜି ମୁଁ ତାକୁ କହିବି କି ତା ମାମାଙ୍କୁ ତା ବାପାଙ୍କୁ କହିବେ କି ତା ବାପା ତାକୁ ଟିକେ ତାଙ୍କ ଗାଡିରେ ପଛପଟେ ବସେଇକି ବିନ୍ଦୁସାଗର ନେଇକି ବୁଲେଇକି ଆଣିଦେବେ ନା କଣ କହୁଛନ୍ତି। ତାକୁ ଏବେ ଆପଣ କୁହନ୍ତୁ କି ହଉଛି ସିଏ ତା ବାପାଙ୍କ ସହିତ ଯାଇକି ବିନ୍ଦୁସାଗର ବୁଲି ଆସିବ।
ହଁ ମୁଁ ତାକୁ ଆଜି ସେଇ କଥା କହିବି ମୁଁ ତ ତାକୁ କେବେ ବିି କଦା ବିି କୁଆଡେ ନବି ନାହିଁ। ମାନେ କଣ ଭାଇ ସିଏ ଆମକୁ ଥରେ ହେଲେ ବି କହିଲାନି କି ମୋର ଡେରି ହଉଛି ମୋତେ ଘରେ ସଛାରି କି ମୋ ଘର ବାଲା କିଛି କହିବି ସେ ମୁଁ କିଛି ବି କହିନି। ତ ବୁଲେଇଟ ଆଉଠୁ ବ୍ୟସ୍ତ ରହିଯାଇଥିଲା ମୁଁ କଣ କହିବି ତାକୁ ଆଉ।
ହଁ ମୋ ଭଉଣୀ ବି କାଲି କହୁଥିଲାନିକି ସେ ବହୁତ ମାନେ ସେ ତା ନାଁ ହଉଛି ଖୁସି ସେ ଖୁସି ନାମକ ବାଳିକା ଟି ସେଥିପାଇଁ ମୋ ଭଉଣୀ ତା ନାଁ ରେ ଗୋଟେ ଡାଇଲଗ କହିଲା କି ଖୁସି ବହୁତ ଖୁସି ଅଛି ଖୁସି ବହୁତ ଖୁସି ଅଛି ଖୁସି ବହୁତ ଖୁସି ଅଛି ଏଇ କଥାରୁ ମୁଁ ଜାଣିଲି ଖୁସି ସତରେ କାଲି ବହୁତ ଖୁସି ଥିଲା ଆଉ ନା
ଆଜ୍ଞା ହଁ ମୁଁ ବି ତ ସେଇ କଥା କହୁଛି କି ସେ ତ କାଲି ବହୁତ ଖୁସି ଥିଲା ତ ସିଏ କହିଲା ବି ନାହିଁ ଥରେ ସେ ତ ଆଉରି ଚାଲି ଚାଲି ଯାଉଥିଲା ଆଉ ମୁଁ ନାଇଁ ନାଇଁ ଘରକୁ ଯିବା ଚାଲ ଡେରି ହେଲାଣି ନହ ତ ଆପଣ କହନ୍ତୁ ନା ଯଦି ମତେ କହି ଥାନ୍ତା ମୁଁ ଥରେି ନା ରାତି ନଅଟାରେ ଗୋଟେ ଛୁଆ କ ନକୁ ନେଇି ଯାଇଥାନ୍ତି। ମୋ ବଡ ଭଉଣୀ ମତ ତ ଆମର ଘର ଆମ ତ ପଳଆ ଆସିଥାନ୍ତୁ ନା ସିଏମ ଥରେ ହେଲେ ବି କୋଉଠି କହିଲାନି କି ମୋର ଘରେ ପା କଟି କରିକି କିଛି କରିବେ।
ଚିନ୍ତା ଦେଖ ବ କିଛି ନାହିଁ ବାପା ମା ମାନେ କେତେ କଷ୍ଟ କରିକି ତା ପାଇଁ ଚିନ୍ତା କରୁଛନ୍ତି। ଏ ଶାସନ ଭିତରେ ରଖୁଛନ୍ତି ଆଉ ତାର ଟିକେ ବୁଲିବାର ଏତେ ଇଚ୍ଛା ଥିଲା। ଏତେ ଇଚ୍ଛା ଥିଲା ଏତେ ଇଚ୍ଛା ଥିଲା ସେ ଟିକେ କହିଲା ବି ନାହିଁ ପଦେ କହିଲା ବି ନାହିଁ କି ଚାଲ ଚାଲ ଚାଲ ଚାଲ ପୋଲିସ ସିଏ ସଦରେ ପଧେ କହିଲେ ବି ନାଇଁ ହଉ ଛାଡନ୍ତୁ ଆପଣ ତାକୁ ନେବାର ଭୁଲ କେବେ ବି କରିବେନି ଆଉ ତାକୁ ଆପଣ ଏବେ କୁହନ୍ତୁ। ସେ ଏବେ ରହିଥିବ ଆଉ ଆପଣଙ୍କ ସହିତ କଥା ହବ। ନା ସେ ଖାଇକି ଆସିକି ଆପଣଙ୍କ ସହିତ କଥା ହବ ତାକୁ ଟିକେ ପଚାରନ୍ତୁ ଆପଣ
ହଁ ମୁଁ ତାକୁ ପଚାରିବି ସେ ଏବେ ରହିକି ମୋ ସହିତ କଥା ହବ ନା ପରେ ଯାଇକି କଥା ହବ କାହିଁକି ନା ସେ ତ ଯେଉଁଭଳିଆ କଥା ହେଉଛି ମୁଁ ତା ସ କଥା ହେବାକୁ ଇଚ୍ଛା ହେଉନି। ସେ କଣ କରିବା କଥା ତ ହେବାକୁ ପଡ଼ିବ ଆଉ ମୁଁ ସେ ଓଡ଼ିଆ ଭାଷା ବି ଏତେ ଭଲସେ ଜାଣିନାହିଁ ସେ ମୋତେ ଓଡ଼ିଆ ଭାଷା ଲେଖ ଶ ଶିଖେଇ ଦିଅନ୍ତା ଭଲ ହୁଅନ୍ତା ଆଉ ମୋର ତ ବଡ଼ ଭଉଣୀ ଛାଡ଼ ତାର ତ ଆଖି କହିବାକୁ ଗଲେ। ସକାଳ ଦଶଟା ଘଟିକେ ଆଖି ଖୋଲୁଛି ମୁଁ ତାକୁ ଆଉ କଣ ହିଁ କହିବି ଆପଣ ତ ଜାଣି ସେଥିବେ ମୋ ବଡ଼ ଭଉଣୀ କଥା ସିଏ ଯେଉଁଭଳିଆ ପିଲା ତାକୁ କିଛି କହିଲେ ସେଭଳି ଲାଗିକି ବସିଯାଉଛି। ଖାଲି ରହୁଛିରହୁଛି ଆସିକି ମତେ ଦି ଜାବଡା ବଜେଇି ପଳଉଛି ମୁ କଣ କହିବି ତାକୁ ଆଉ।
ହଁ ଆପଣଙ୍କ ବଡ ଭଉଣୀ କଥା ମୁଁ ଭଲରେ ଜାଣିଛି ସେ ସକାଳର ସୂର୍ଯ୍ୟକୁ ଆଜି ଯାଏଁ କେବେ ସକାଳ ଛଅଟାରେ କିମ୍ବା ସାତଟାରେ କିମ୍ବା ଆଠଟାରେ ଦେଖିନାହିଁ। ସେ ନଅଟାରେ ନଅଟାରେ ବି ଦେଖିଛି କି ନାଇଁ ମୋର ବି ସନ୍ଦେହ ସେ ସବୁବେଳେ ଦଶଟାରେ କିମ୍ବା ଏଗାରଟାରେ ସକାଳର ସୂର୍ଯ୍ୟକୁ ଦେଖେ ସେ ଜମା ବି ହଉଛି ସକାଳର ସୁଯୋଗ କୁ ଏତେ ଜଲଦି ହଉଛି ଦେଖି ନାହିଁ। ତ ସେଇ କଥା ହିଁ ମୁଁ କହୁଥିଲି ସ ଆଉ ତ ଏଯାଇ ସୂର୍ଯ୍ୟ ଦେଖିନିଁ ଆଉ ଆପଣଙ୍କୁ କଣ କଥା ବୁଝିବ ଛାଡନ୍ତୁ ଆପଣ ଏବେ ରଖ କୁହନ୍ତୁ ମୁଁ ଯାଉଛି।
ଆଜ୍ଞା।